ହ୍ୟାଲୋ କୋଉଠି କିରେ?
ଏଇ କମ୍ପ୍ୟୁଟର ଆଇଚୁ ପ୍ରାକ୍ଟିକାଲ କରିବୁ।
ଓହୋ ଆଉ ସବୁ ଭଲ ନା?
ଆଉ ଭଲ ଏଇନା ଆଉ ଅପୁଥଲ ଧନର ମୋର ଯେଉଁ ଫ୍ରି ଫାୟାର୍ ବିଷୟରେ।
ହଁ
ଆ କମ୍ପୁଥିଲା ଆମ କତିରେ ଓଲ୍ଡ ପିଲା ଯେତକ ଖେଳୁଥିଲେ କଷ୍ଟମ ବସି ସବୁବେଳେ ଆସିକି ପୂଜା ପଡ଼ିଆାରେ।
ହୁଁ
ଆଁ କଷ୍ଟମ ଗ୍ଲୁଡ଼ି ଦେଉଥିଲେ ଆସି ମିଳୁଥିଲା ଗ କଷ୍ଟମ ଆ ଏବେ ମାଗେଣା।
ଆଉ ସେ କ୍ରେଜ୍ ନାହିଁ ତ ତାକୁ କହିଲେ କଣ ହବ ଆଉ ତାର କ୍ରେଜ୍ ନାହିଁ ତାକୁ କହିଲେ କଣ। ଆଉ କୋଉଠୁ ଗୋଟା ଭଲ ମନ୍ଦ କୋଉଠୁ ହେଟା। ଆଉ ଆଜି କାଲି ତ ସବୁ ତ ଦେଇଥିଲେ ପରୀକ୍ଷା ରେଜଲ୍ଟ ଫେଜଲ୍ଟ ବାହାରିଲା କାହାର କେତେ ଥିବ କେଇଆଣି କଣ ଯେ ସବୁ ମା ଦେଇଥିଲେ। ପ୍ଲସ୍ ଟୁ ଗଲା ପ୍ଲସ୍ ଥ୍ରୀ ରେଜଲ୍ଟ ବାହାରିବ ବୋଲି କହୁଥିଲେ ରେଜଲ୍ଟ ବାହାରିନି ସେମିଷ୍ଟାର ଗଲା। ଫାଷ୍ଟ ସେମି ଷ୍ଟାର୍ ଆଉ ଗୋଟେ ସେମିଷ୍ଟାର ଅଛି। ଦେଖାଯାଉ କଣ ହଉଛି। ରେଜଲ୍ଟ ପ୍ଲସ୍ ଥ୍ରୀ ଫାଷ୍ଟ ଇୟର କହୁଥିଲେ କିଏ କହୁଥିଲେ ଏବେ ବାହାରିବ ବୋଲି କଲେଜ ଖୋଲାଣି ବାହାରିବ। ଏଇଟା ବାହାରି ସାରିଲା ପରେ ତାପରେ ଆସିବ ସେକେଣ୍ଡ ଇଏ ତାପରେ ଆସିବ ଏଇଭଳିଆ ଆଉ କଣ।
ହଁ ଏଇ ସିଏ ତାଙ୍କ ଫି ଫାୟର ବସିକି ଖେଳି ଲେଣି ନା ଦି ଜଣ।
ହଁ ତାର ଖେଳନ୍ତୁ ସିଏ ସବୁ ଭଲ ଖେଳାଳି ତାଙ୍କର ୱାନ୍ ବି ଫୋର ସିକ୍ସ୍ ମାରୁଛନ୍ତି ତାଙ୍କ କଥା କହିଲେ କଣ ହବ ଏଇଆ ଆଉ କଣ। ଆକୁ ଆ କିଏ କହିଲା ? ଆଉ ଗୋଟା ଭଲ ହୁଅନ୍ତ କୋଉଠି ଗୋଟା ଦେଖିବାକୁ ଗୋଟା ରହିବା ଗୁଣଟା ଭଲ ହୁଅନ୍ତ। ଫ୍ୟାମିଲି ଦେଖିବାକୁ ପଡୁଛି ଆଉ କଣ କରିବା କଉଟା ଭଲ ନ ହେଲେ ସେଇଟା ହବନି ଆଉ। ଆଉ କଣ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ନା ଆଉ କଣ ଏଇଆ ଆଉ କଣ। ହଁ କଣ କହୁଚୁ ଆଁ ହଁ ଲଗେଇବା ଲଗାଉନା ମୋର କଣ ଅଛି ମୁଁ ତ କହୁଛି ଲଗା। ଲଗେଇବା କଉଠି ଗୋଟେ ଦେଖିବା ସେ କ୍ଲବ ଘରେ ବ୍ୟତିତ ଆଉ ଇଏ ହବନ ଦେଖୁଛୁ। ଆଉ ଏଟା ଲଗେଇବା ଦେଖ ଦେଖ ଲଗା ଲଗି କରିବା ଆଉ। ହ୍ୟାଲୋ ହ୍ୟାଲୋ। ହଜାରେ ଟଙ୍କାରେ। କଣ ସବୁ ହେଇଯିବ ଗଛପଛ।
ହଁ ଗଛ ଇଏ
ହ୍ୟାଲୋ ହ୍ୟାଲୋ କହୁନା ସେଥିରେ ଅସୁବିଧା କଣ ଯଦି ଲଗେଇବାର ଅଛି ଲଗା। ହାଲୋ। ନା ମୁଁ ସିଆକୁ କହିଲି ମୁଁ କହିଲି କଣ ପଚାରରେ କଣ କରୁଚି ଆଉ ଫୋନ୍ କରିଥିଲି। ଆଉ କଣ? ହ୍ୟାଲୋ। ହ୍ୟାଲୋ ହ୍ୟାଲୋ।
ହଁ।
ଆଉ କଣ କହ ଆଉ ତ ରେସିଡେଣ୍ଟ କଣ ଆପ୍ଲାଏ କରିବୁ ପା?
ହଁ ଆପ୍ଲାଏ କରିବୁ ପା ଆସୁନୁ।
ହଁ କରିଦବା ଆଜି ଆଉ।
ସେଇବେ କହୁଥିଲି ଆପ୍ଲାଏ କରିବୁ ବୋଲି।
ହ୍ୟାଲୋ ଆଉ କଣ କ।
ଆଉ କଣ ଓ ଆଉ କମ୍ପ୍ୟୁଟର ଯୋଉ ପ୍ରାକ୍ଟିକାଲ କରିବୁନି। ଆ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।